ହ୍ୟାଲୋ।
ବନ୍ଧୁ
ବ ବନ୍ଧୁ ନମସ୍କାର।
ହଁ ବନ୍ଧୁ ନମସ୍କାର କଣ କରୁଥିଲେ ବନ୍ଧୁ?
ହଁ ନା ଏଠି ଏଇ ବସିଥିଲି ଟିକେ ଆଉ ଝିଅ ଦିଅ ଭଲ ନାହିଁ ଥଣ୍ଡା ଟିକେ ତା ପାଖରେ। ହୁଁ।
କଥା।
ଆପଣ କେତେ ଦିନ ହେଲାଣି କଥା ହେଇନଥିଲଥିଲେ ତ ଟିକେ ଫୋନ କରେ ଭଲ ଲାଗିବ ଟିକେ।
ଉୁଁ ହୁଁ ଆଉ ବର୍ଷା ହଉଛି ନା ତମ ଆଡେ।
ହଁ ବର୍ଷା ହଉଛିି ସେମି ଝିପ ଝିପ୍ ଝିପଝି ଲଗେଇ ରଖିଛି ସେଇଥିପଁ ତ ଛୁଆ ମୁଣ୍ଡା ମୁୁଣ୍ଡା ହେ ଯୋଉ
ଏବେ ଜଗି ରଖି ଚଳୁିଥିବେ କାହିକି ନା ବର୍ଷା ହେଲାଟୁ ସବୁ ଜୀବାଣୁ ମାନେ ଆ ବାହାରିବେ ମାଟିରୁ। ହେଲା ପାଣି ଫାଣି ପିଇଲା ବଳେ ଫୁଟେଇ ଫାଟେଇ ପିଇବେ। ଆଉ ହାତ ଧୋଇକିନା ଖାଇବେ। ସାବୁନରେ ବାରମ୍ବାର ହାତ ଧୋଇବେ। ଆଉ ଜଗିବ ଘର ଭିତରେ ଯେମିତି ସାପ ବିଛା ସାପ ବିଛା ଯେମତି କିଛି ନ ଆସେ।
ହ ସେଥିପତି ତ ଫୁଲ ସତରକ ନ ଅଛୁ।
ହଁ ଘର କେତେ ଦିନ ହଁ କ
ଆ ଏଇ ଟେନସନ କଣ ଏଇ ପିଲାଙ୍କର ବେଶୀ ଦେହ ପାା ଖରାପ ହୁଏ ଥଣ୍ଡା। ତାପରେ ଓଦାମ ଦା ସ୍କୁଲ ଗଲେ ଓଦାମଧା ହେଇକି ଆଇଲେ ଦେହ ଖରାପ ହୁଏ। ତାପହରେ ପୁଣି ଲ ଗୁଆପଟା ଶୁଖା ଶୁଖୁ ଘରେ ଅସୁବିଧା ବର୍ଷା ଦିନ।
ଆଛା।
ଆଉ ଆପଣ କଣ କରୁଛନ୍ତି?
ନାଇନା ଆଉ ସନ୍ଧ୍ୟାବେେଳେ ଆଉ ଟିକେ ବସିଥିଲୁ ବାହାରେ ଆଉଖ ତ ହଉଛି। ତିନି ଦିନ ହେଲା ଘରୁ ବାହାରି ହଉନି।
ହଁ ବର୍ଷା ଏନା ଟିକେ ଲଗୁଚାପ ବର୍ଷା ତ
ହଁ ଏ ନା ମେଘପା ମେଘପା ଜୋରରେ ହଉଛି ଘରୁ ବାହାରି ହନି ତିନି ଦିନ ହବ।
ଆମର ଟିକେ ହଉଥିଲା ଏବେ ଟିକେ ଛାଡି ଦେଇାଇଛି ଆଉ। ଆଉ ସବୁ କଣ ଖବର ପର। ପଞ୍ଚମ ପଞ୍ଚମ।
ଆଛା ଆ ପୁଅ କଣ ପଡିବ ଆଗକୁ ଭବିଷ୍ୟତରେ କ ପାଠ ପାଠ ପଢ଼ିବ।
ପୁଅର ଭବିଷ୍ୟତ କଣ ପଢିବ ତ ପାଠ ଦେଖିକିରି କେମିତି କଣ ପଢ଼ିବ? ତାର ଇଏ ଦେଖିକି ଯାହା କରିବୁ ଆଉ।
ଡାକ୍ତର ଡାକ୍ତର ଟିଏ ହେଲେ ଭଲ ହୁଅନ୍ତା।
ଡକ୍ଟର କରିବାର ଇଚ୍ଛା ଅଛି। କଣ ହଉଛି ଦେଖା ଭଗବାନଙ୍କର ଇଚ୍ଛା ତାର କେମିତି।
କଥାଉିିଲ ମୁଁ ଡାତର ହେବି।
ଲେ ତ ଡଙ୍କସ ଗୋଟେ ଏମ ରଖିବା ଭଲ ଗୋଟେ ଇଏ କିନ୍ତୁ ପରିଶ୍ରମ ତ କରିବାକୁ ପଡ଼ିବ।
ହଁ
ପଇସା ପରିଶ୍ରମ ସବୁ ଦରକାର ଆମର ଟିକେ। ଆର୍ଥିକ ପରିସ୍ଥିତି ଏତେ ଇଏ ନୁହଁ ଡକ୍ଟର କ ପଇସା ଦରକାର।
ମୋର ମୋର ମୋର ଗୋଟେ ବ୍ୟାଙ୍କ ରେ ଚିହ୍ନା ଅଛି ମୁଁ କହିଲେ ଲୋନ କରାଇଦେବି କେତେ ଦରକାର ଲୋନ ଦରକାର କି।
ଏବେ ନୁହ ଏଇ ତାର ଆହୁରି ଆଗକୁ ଟିକଏ ପଡ଼ିଲେ ଦରକାର ଅଛି ମୁଁ କହିବି ଆପଣଙ୍କୁ। ଯେତେବେଳେ ଦରକାର ପଡିବ ମୁଁ ଆପଣଙ୍କୁ କହିବି ନିଶ୍ଚିନ୍ତ।
ଶିକକ୍ଷା ଋଣ ଗୁଡା କରିଦେଇବି ପପଚିଶ ଲକ୍ଷର
ହଁ ଗୋଟେ ହଁ ଶିକ୍ଷା ଇଏରେ ଏବେ ତ ହଁ ସେ ସୁବିଧା ଅଛି ଆପଣଙ୍କୁ ଯେତେବେଳେ ଦରକାର ପଡ଼ିବ ମୁଁ କହିବି ଆପଣ ଟିକିେ ବୁ ଯିବାେ ଆଉ।
ଆଛା। ଆଉ ଗୋଟେ ଯୋଉ ତମର ଯୋଉ ତମର ଯୋଉ ଏ ତମ ଯୋଉ ମୁଗ ଏଥରକ ବୁଣି ନଥିଲେ କି ଦି ମାଣେ
ହଁ।
ମୁଖ୍ୟମନ୍ତ୍ରୀ ଆ ତମେ କ ଭଲ। ତମର କଣ ସବୁ ଭଲ ମୁଗ ହେଇଚି ହେଲା କି ଏ ବର୍ଷ ହୋଉ ଆମ୍ ଆମକୁ ଦୋଉନା ଦି କୁଇଣ୍ଟାଲ ଖଣ୍ଡେ ଦୋଉନା?
ମୁଗ ଆମର ସେ ହେଇଚି ସେଇଭଳିଆ ଆଉ ବେଶୀ ଭଲ ହେଇନି କି ବେଶୀ ଖରାପ
ଅଁ ତଥାପି ତମର ସେ ଏରିଆରେ ଲୋକ ସବୁ କରୁଚନ୍ତି ଦି କୁଇଣ୍ଟାଲ ମୋ ନାକୀ ବୁଝିପାରିବ?
ହଁ ନା ମ ଏତେ କୋଉଠି ହବ କରୁଚନ୍ତି ଯେ କିନ୍ତୁ ତୁ ଏଇ ଗାଈ ସବୁ ଫିଟେଇ ଦୋଉଚନ୍ତି ଖାଇଦୋଉଚି ଯାଇ ମୁଗ।
ଗାଈ ଫିଟେଇ ଦୋଉଚନ୍ତି ତମେ ଟେ ମିଟିଂ ଲଖି କାନ୍ଦିଆ କୁଜା କଲନି ଗାଁ ରେ।
ଆମ ଗାଁ ତ ସେଇ ପ୍ରୋବ୍ଲେମ ଆଉ କଞ୍ଜିଆଗୁଦା ଗୋଟେ ନାହିଁ ଛାଡି ଦୋଉଚନ୍ତି ମନ ଇଚ୍ଛା। ଲୋକ ଟିକେ ଭଇ ହେଇ ଗଲାଳକୁ ତାପରେ ସିଏ ତ ଗୋଟେ କଥା ଭାଇ। ଯୋଉ ମାଙ୍କଡ ଆମ ସେଠି ଗୋଟେ ବି ଗଛ ରଖେଇ ଦୋଉନାହାନ୍ତି
ମାଙ୍କ ମାଙ୍କଡ ଜୁହାର ହୋଉଚନ୍ତି?
ଜୋରେ ମାଙ୍କଡ ଟିକେ ବଢି ଶୁଖେଇଲାଳକୁ ଖାଇ ଦୋଉଚନ୍ତି। ଏ ଭଲ ମନ୍ଦ ଜିନିଷ ଶୁଖେଇଲା ବେଳୁ ଖାଇ ଦୋଉଚନ୍ତି ଗଛ ଗୋଟେ ଆମେ ସଜନା
ହଁ କୁହନ୍ତୁ।
ସଜନା ଗଛଟେ ଆମେ ସଜନା ଛୁଇଁ ଖାଇ ପାରୁନୁ ମାଙ୍କଡ ଖାଇଦୋଉଚନ୍ତି।
ଆଛା। ମାଙ୍କଡ କଣ କି ସେ ଯୋଉ ଜଙ୍ଗଲ ସେ ଯୋଉ ସବୁ ଜଙ୍ଗଲ ସବୁ କାଟି ଦୋଉଚନ୍ତି ସବୁ। ସିଏ ତ ତାଙ୍କ ସବୁ ଜାଗା ସବୁ ମଣିଷ ନେଇଯାଉଚି ଆଉ ସିଏ ସବୁ ପଳେଇ ଯାଉଛନ୍ତି ଗାଁ ଫାଁ ଭିତରକୁ ଆଉ।
ନା ମ୍-ମ୍-ମଣିଷକୁ ବି ଆଟାକ୍ କରିଦୋଉଚନ୍ତି କାମ୍
ହୁଁ ହୁଁ ତମେ ବନ ବି ତମେ ବନ ବିଭାଗ ସହିତ ଯୋଗାଯୋଗ କଲନି?
ଗୋଟେ ଭାଇ ଗୋଟେ କଥା କହିବେ ଆପଣ ବିଶ୍ୱାସ କରିବେନି ମାଙ୍କଡ ଆମ ଘରେ ପଶିକି ଫ୍ରିଜ ଖୋଲିଦୋଉଚି।
ଥରେ ଫ୍ରିଜ କରିଦୋଉଚି।
ଫ୍ରିଜ ଖୋଲିଦେଲା ମାଙ୍କ ପରିବା ନେଇକି ପଳେଇଲା ବାଇଗଣ। ଟମାଟୋ ଆଶ୍ଚର୍ଯ୍ୟ ଟାଣିଦେଲେ ଏମିତି ହାତରେ।
ସେ ତ ଆସିଥିଲା ଯେ ତାକୁ କହିଲନି ଟିକେ ରୋଷେଇ କରିଦେଇ ଯାଇଥାନ୍ତା।
ଉଁ ବାରିପଟିଆ ଘର ସେ ଆମର ଟିକେ ବାରିପଟୁ ଘର ତ ସେ ତାଙ୍କୁ ସୁବିଧା ହୋଉଛି ଫାଙ୍କା ଘର ସିଡି ବାଟେ ପସି ଯାଉଛନ୍ତି ଯାଇକି ସିଏ କଣ କଲା ପରିବା ଫ୍ରିଜ ଖଲେ ପରିବା କେହି ବିଶ୍ଵାସ କରିବେଣି ଫ୍ରିଜ୍ ଖୋଲି ପରିବା ନେଇଯାଉଚି ବାଇଗଣ ଟମାଟୋ
ତମେ ଗୋଟେ କାମ କର ଗୋଟେ ମାନେ ଗୋଟେ ବାରିପଟରେ ଗୋଟେ ଭଲ ଗୋଟେ ଗୋଟେ ଗେ-ଗେଟ ଧଡା ଲଗା ବୁଝିଲ? ଭଲ ଗୋଟେ ଗେଟ୍ ଲଗାଅ। ବାରିପଟ ଗୋଟେ ଭଲ ଗେଟ୍ ଲଗାଅ।
ହୁଁ ବାରିପଟ ଗୋଟେ ଭଲ ଗେଟ୍ ତ ଲଗେଇବା। ଲାଗିଚି ଗେଟ୍ ଲଗେଇଲେ ବି ମାନୁନାହାନ୍ତି ଉପର ଟିକେ ଫାଙ୍କା ତ ସେ ଗେଟ ଟା ଛୋଟ ହେଇଯାଉଚି ଉପର ଯୋଉ ଇଏଟା ଜି ଟାଇମ୍ ସେଇପଟ ତମ ପଶିବାକୁ ସୁବିଧା ଆଉ।
ଆଛା ଆଛା ତା ଯଦି କଲ୍ ଆ ପଲ୍ ହଁ ଆମର ହେକରେ ପରିବା ଆମ ଲଗା ହେଇଚି ଆମର ଭେଣ୍ଡି ଲଗା ହେଇଚି ବିଲରେ। ଭେଣ୍ଡି କଖାରୁ ଏଇ ଘରେ ଖାଇବା ନାଇ ଲଗା ହେଇଛି ତ ସେମିତି ଅଳ୍ପ ବହୁତ ବିକ୍ରି ହୁଏ ଆଉ ଭେଣ୍ଡି ଆମର ଲଗା ହେଇଛି ଦଶ ଗଣ୍ଠରେ ଲଗା ହେେଇଛି ହେଲା କି ଭେଣ୍ଡି କଖାରୁ ବାରିରେ ସବୁ ଲଗା ହେଇଛି ଅଳ୍ପ ମାତ୍ରାରେ ହେଇଛି କାରଣିଆ ପତ୍ର ଯୋଉ ରେଟ ହେଲାଣି ଆଉ ଖାଇ ହଉନି ଆମର ଯଦି କିଛି ଜିନିଷ
ପରିବା କୁହନ୍ତୁନି ଭେଣ୍ଡି କିଲୋ ଷାଠିଏ କଣ ଖାଇବ ଭେଣ୍ଡି କିଲୋ ଷାଠିଏ ଉଁ ଭାଇ ଯୋଉ କଣ କଲର ଷାଠୀ ଏ
ହୁଁ
ଆଜି ପାଇଁ ମୁଁ ରଖିଲି ଭେଣ୍ଡି କଲରା ଯୋଉ ଜହ୍ନି ସବୁ ଷାଠିଏ
ତମେ ତ ତମର ସବୁ ଗା ହଉଛି ପରିବା ନାଇଁ
ଆମର କିଣା ହଉଛି ପରିବା ଆମର ତ ଖାଇଯାଉଛି ମାଙ୍ଗଡ଼ ଫାଙ୍ଗଡ ଆଉ
ଆମର ଏଠରେ କିଣା କମ ଆମେ ଯଉ କିଛି ଜିନିଷ ବାରରେ ହେଇଯାଉଛି ଯୋଉଠୁ ଆମେ ଆଉ କିଣିବାକୁ ବେଶୀ କିଛି ପଡୁନି ଆମର ବେଶୀ କିଛି ବେଶୀ କିଛି କିଣିବାକୁ ପଡୁନି ଏ ଅଳ୍ପ ବହୁତ ଯାହା କିଣା ହଉଛି ଆଉ
ନା ନା ଆମର କି ନ କିଣିଲେ ଆମ ଅସୁବିଧା ପରିବା କିଣିବୁ କିଣିଲେ ଆମେ ଯାଇ ଖାଇବୁ
ଆ ତମେ ଯୋଉ ମୁଗ ମୁଁ ତମ ଗାଁ ରେ କିଏ କରିଛନ୍ତି ତାଙ୍କ ସହ ଟିକେ ଯୋଗାଯୋଗ କରିନା ମତେ ଦୁଇ କୁଇଣ୍ଟାଲ ମୁଗଇ ଦିଅ ଆ ରେଟରେ ମୂଲ୍ୟ ମୂଲ୍ୟ ଆଉ ମୂଲ୍ୟ କେତେ କଣ ରହୁଛି କିଲୋ
ମୂଲ୍ୟ ମୁଁ ଆଉ ମୁଁ ଭଲ ସେ ଜାଣିନି ଆମର ସେଥର ଖରାପ ହେଇଯାଇଛି ନା ତତେ କିଲୋ ହଁ ସତୁରିୀ ଅଶୀ ମୁଗ ବହୁତ ରେଟ
ଆଛା ଆଉ ତଥ ମାନେ ଦ ମାନେ ଦୁଇ କୁଇଣ୍ଟାଲେ ମନେକ ଦୁଇ କୁଇଣ୍ଟାଲ ବୁଝ
ହଁ ହଁ ଭାଇ ବୁଝ ବୁଝିକି ମୁଁ କହିବି ବୁଝିକି ଗୋଟେ ଲୋକ ଠିକ କରୁ ଟ ଦେଖିବା କିଏ ଭଲ ରଖିଛି ମୁଁ କହିବି ଏବେ ଏମତି ଭାଇ ନେବେ ବୁଝ
କୁହ ମୁଁ ଯାଇ ଜମା ମୁ ଯାଇ ଘିନି ଆଣିବି ଆପଣଙ୍କ ଗାଁ ରୁ ଆଉ ଅଶି ଟ କିଲୋ ହେଲେ ମୋତେ ଷୋହଳ ହଜାର ଟଙ୍କା ପଡିବ ଆଉ
ହଁ ହଁଁ ନେଇ ଆସିବି ଆଉ ମୁଁ ଟେ କହିଦେବିନି ମୁଁ କ ହୁଛି ମାନେ ମୋ ଇଏରେ ଅସି ତାଙ୍କୁ ସିଏ କେତେ କହିବେ ପର୍ଟିକୁଲାର ରେଟ ଟା
ଆ ସେ ହଉ ତଳ ଉପର ପାଞ୍ଚ ଟଙ୍କା ହବ ଆଉ କଣ
ହୁଁ ସେ ଦଶ କୋଡ଼ିଏ ଟଙ୍କା ଅଧିକା କ
ତ ଆଜି ତ ମୁଁ ଦେଖ ଆଜି ଏତ ହେଲା ଶୁକ୍ରବାର ବୁଝିଲେ
ହଁ
ମୁଁ ରବିବାର ଦିନ ତମ ଗାଁ ଆଡ଼େ ଯିବାର ଅଛି ସେଇଠି ଗଲେ ଆପଣ ଆପଣ ଆପଣଙ୍କ ସହିତ ଯୋଗାଯୋଗ କରି
ଆସିବେ ଆମ ଘରେ ଗି ମୁଗ ଫୁଗ ନେଇକି ଯିବେ ଆଉ
ଖାଇୟାକୁ ଖାଇୟାକୁ କ, ଣ କରିବେ?
ମାନେ ଆପଣଙ୍କ କଣ ଆପଣ କଣ ପସନ୍ଦ କରନ୍ତି କହିଲେ ମୁଁ ସେଇଆ କରିଦେବି
ସମ୍ପୁଥା ଯାଆ ଖାଇବୁ ତାପରେ ଆମ ସାଧାରଣ
ତମର ରବିବାରେ ଆମିଷ ଫାମିଷ ଖାଆନ୍ତି?
ହ୍ୟାଲୋ।
ଓଡ଼ିଶାରେ କୋହୁ ଇଏ ଭଲ ଲାଗେ ଆପଣଙ୍କୁ?
ଆଚ୍ଛା।
କଣ ମାଛ ଖାଆନ୍ତି? ନାଁ ମାଛ ଭଲ ଲାଗେ ନାଁ
ହୁଁ ନାଇଁ ଭାତ କରିଦବ ନାଇଁ ନାଇଁ ଭାତ କରିଦବ ଡାଲି କରିଦବ। ଆଳୁ ବାଇଗଣ ଭର୍ତ୍ତା କରିଦବ। ଆଉ କଣ ସବୁତ କଲରା ଟିକେ କାଟିକି ନା ତାକୁ ବେସ ନରେ ତେଲରେ ଛାଣିଦବ।
ତ କଲରା ଟି ଛାଣିଦେବି ହଁ ହଁ। ଆମେ ବି ଚାଉଳ ଚାଉଳ ପକେ ପକେଇଲେ ଭାରି ଟେଷ୍ଟ ଲାଗେ କଲରା।
ଆଚ୍ଛା କଣ ଆମିଷ ଉପରେ କଣ ଗୋଟା କରିଦବ ଦେଖି କିନା ମାଛ ହଉ କି ଚିକେନ୍ ହଉ କି
ହଁ ଗୋଟେ ସବୁ ହଁ ଟେ କଣ ଦେଖିକି କରିଦବା।
ଆଉ ବନ୍ଧୁ ରବିବାର ଦିନ ମୁଁ ଯିବି, ସେଇ ଦଶଟା ବେଳକୁ ଯିବି ଆଉ ଆପଣ ଘରେ ଥିବେ ତ?
ହଁ ମୁଁ ଆପଣ ଆସିବେ, ମୁଁ ରହିବିନି ଇଏ ଗୋଟେ କଥା ବନ୍ଧୁ ଆସିବେ ବନ୍ଧୁ ରହିବନି।
ଆଚ୍ଛା ହଉ ତମେ ଗଲେଇ ଦେଖିଦବା ଆଉ କଣ ମୁଁ ଗଟେ ଟିଏ ଆଜି ବୁଝି ଦିଅ ହେଲା ଆଜି ବୁଝି ଦେଲେ ମୁଁ ପଅଦିନ ଯିବି। ହୁଁ ଗଲେ ସେଠି ଘିନିଆଣିବି ଯଦି ହବ ଆଉ, ଆଉ ମୁଁ କାର ତାନି ଗାଁ ଜିବି ଯଦି ଘିନି ଆଣିବି ହେଲା କି?
ହଁ କାର ଟା ବଢ଼ିଆ ସୁବିଧା ତ ହବ ଆଉ ନଧୀକି ନେଇ ପଳେଇବେ ଗଧ ହେଇକି ତା ଦେହରେ ଆଉ।
ହୁଁ କାର ଟା ନେଇଜା ମୁଁ କଣ ଘିନି ଆଣିବି ଆଉ ହେଲା।
ଦେଖ ଟିକେ ଆମ ଏରିଆରେ କହିଲେ କରିବେ।
ଆଉ ଏବେ ତ ମୋର ଟିଏ ସମୟ ହେଲାନି ମୋର ଟିକେ ଗୋଟା କାମ ଅଛି ବୁଝିଲ କି? ମୁଁ ଯା ମୁଁ ଯା ମୁଁ ଯାଉଚି ହେଲା ତମର ଯୋଉ ରବିବାର ଦିନ ମୁଁ ତମକୁ ଛକାଳୁ ଛନିବାର ଦିନ ଚାରିଟା ବେଳକୁ ଫୋନ୍ କରିଦେବି ହେଲା।
ବୁଝେ ମୁଁ ବୁଝେ ପୂଜା ପୂଜି କରିକି ମୁଁ ଆପଣଙ୍କ
ହଉ ବନ୍ଧୁ ରହିଲି ଆଉ ନମସ୍କାର, ଦେଳକୁ ଆପଣ କା କାଟନ୍ତୁ।
ହଁ ନମସ୍କାର ରଖୁଛି।
ହୁଁ। କାଟନ୍ତୁ ବନ୍ଧୁ।